ହ ହ୍ୟାଲୋ
ଭଲ ର
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ କିଛି ଶୁଭୁନି ମତେ ହାଲୋ।
ନମସ୍କାର।
ହଁ ଏବେ ଶୁଭିଲା ଏବେ ଶୁଭିଲା।
ମୁଁ ସେ ଯନ୍ତ୍ର ଟିକେ ଲଗେଇଥିଲି ତ।
ଓ ଆପଣ ଏଇ ଯନ୍ତ୍ରଟିକୁ ଯଦି ବ୍ୟବହାର କରିବେ ତାହେଲେ ସଲା।
ଶୁଭୁନି ଆଜ୍ଞା ଆଜ୍ଞା ଆଉ କଣ କେତେ ପଢୁଥିଲେ ଆପଣ?
ପାଠ ସିଏଟା କିଏ ପଢେ?
ଉଁ ସେମ ହିଅର ଅ-ଅ ତାହା ହିଁ ମୋର ବି ଏଠାରେ।
ଉ ଆଜ୍ଞା। ଆଉ ଆପଣଙ୍କୁ ଗୋଟେ ସାହିତିକ ୱାର୍ଡ ଶିଖିବାକୁ କହିଥିଲି ମାନେ ବୁଝିବାକୁ ଆପଣ ବୁଝିଲେ ତାର ସାହିତ୍ୟିକ ୱାର୍ଡ।
ଉଁ ନା-ନା-ନା ସେଇଟା ବୁଝା ହବ ଟିକେ ଅପେକ୍ଷା କରନ୍ତୁ।
ଆଜ୍ଞା ହଉ ହଉ ଅଧିକ ବିଳମ୍ବ କରିବେ ନାହିଁ ଫ୍ଲିଜ ମାନେ ଦୟାକରି।
ଆପଣ ମତେ ତାହା ଲିଖିତ ଭାବେ ପଠାଇ ଦିଅନ୍ତୁ। ମୁଁ ଆପଣଙ୍କୁ ତାହା କରା-କରାଇବି। ଏବଂ ଆଉ କୁ ଆପଣ ଜଳଖିଆ କରିସାରିଲେଣି?
ଆଜ୍ଞା ମୁଁ କରି ସାରିଲିଣି, ଆପଣ?
ନା, ମୁଁ କରିନାହିଁ ମୁଁ ସକାଳୁ ଚୁଡ଼ା ଟିକେ ସେବନ କରିଥିଲି ଏବଂ ଅଲ୍ ଅଳ୍ପ ଟିକେ ସକାଳୁ ଫାଷ୍ଟ ଅ-ଅ-ଅ ଜଲଖିଆ ଚୁଡ଼ା ଟିକେ ସେବନ କରାହେଇଥିଲା ସ ସକାଳ ସାଢେ ସାତ ଘଟିକାରେ।
ଆଜ୍ଞା।
ନା ଅସଲି ଜଳଖିଆ ସେବନ କରାଯିବ ଜଳଖିଆ ପ୍ରସ୍ତୁତି ଚାଲିଛି।
ଆପଣ ଯଦି ଜଳଖିଆ କରିବେ ଦିନ ଦଶ ଘଣ୍ଟିକାରେ
ଦଶଘଟିକା ନୁହଁ ଏଗାର ଘଟିକା।
ଏଗାର ଘଟିକା ହେଇଗଲାଣି କି? ଆଜ୍ଞା ହବ। ହଁ ତ ଯଦି ଆପଣ ଜଳି ଖିଅ କରିବେ ଏଗାର ଘଟିକାରେ। ତେବେ ଆପଣ ଅ ଖାଦ୍ୟ ଯୋଉ ଦିନରେ ଯୋଉ ଭୋଜନ
ଦୁଇ ପ ମଧ୍ୟାହ୍ନ ଭୋଜନ।
ମଧ୍ୟାହ୍ନ ଭୋଜନ ସେଇଟା ଆପଣ କେତେବେଳେ କରିବେ?
ମଧ୍ୟାହ୍ନ ଭୋଜନ ଦୁଇ ଘଟିକା।
ଓହୋ।
ମଧ୍ୟାହ୍ନ ଭୋଜନ ଦୁଇ ଘଟିକା।
ଆଜ୍ଞା ହଉ।
ଆପଣଙ୍କର ଦିନଚର୍ଯ୍ୟା କିପରି ଭାବେ ଯାଏ?
ଟିକେ ଆପଣ ଗୋଟେ ଜିନିଷ କରିଥାନ୍ତୁ। ମୁଁ ଗୋଟେ କାମଟିଏ କରୁଛି ଯେହେତୁ ସେଥିପାଇଁ ଆପଣ କିଛି ଗୋଟେ ଗପନ୍ତୁ?
ଆଜ୍ଞା ଆଜ୍ଞା।
ମୁଁ କହିଲି ଆପଣ ଗପନ୍ତୁ ଆଜ୍ଞା ଆଜ୍ଞା କହିକି ଆପଣ ଚୋର ହେଇଗଲେ ବାଃ।
ଆଜ୍ଞା ଆଜ୍ଞା।
କଣ ଆଜ୍ଞା ଆଜ୍ଞା?
ଅ-ଅ ଆ ଆଜ୍ଞା ମୁଁ ମଧ୍ୟ କାର୍ଯ୍ୟରତ ଅଛି।
ଓହୋ ଆପଣ ବି ଗୋଟେ କାର୍ଯ୍ୟ ଗୋଟେ କରୁଛନ୍ତି ବୋଧେ।
ହଁ ସେଥିପାଇଁ ଯନ୍ତ୍ର ଟିକେ ଲଗେଇବାକୁ ବାଧ୍ୟ ହେଇଥିଲି କିନ୍ତୁ ଯନ୍ତ୍ର ମତେ ଛଳନା କଲା ମୋ ସହ।
ଆପଣ କୋଉ କାର୍ଯ୍ୟ କରୁଛନ୍ତି ଆପଣ ଘର କାର୍ଯ୍ୟ କରୁଛନ୍ତି କି କିଛି?
ଆ-ଆ ଆଜ୍ଞା ଆଜ୍ଞା ଘର କାର୍ଯ୍ୟ ମାନେ ପୁସ୍ତକ ଜଣଙ୍କୁ ଦବାର ଥିଲା ତ ସେ ଆସୁଛନ୍ତି। ତ ହଁ ସେଇ ପୁସ୍ତକ ଗୁଡିକୁ ସଜାଡିକି ର ରଖୁଥିଲି। ଯେଉଁ ପୁସ୍ତକ ଗୁଡିକ ମୋର ଦରକାର ସେଗୁଡିକୁ ଲୁଚାଇ ଅନ୍ୟ ଜିନିଷ ଗୁଡିକ ଦେବି।
ଲୁଚାଇ।
ହଁ ମାନେ ରଖି ରଖିଦେବି ସେଗୁଡିକ।
ଆଜ୍ଞା। ଆଉ କଣ ଖବର ଅଛି କୁହନ୍ତୁ ଆଜିର ଆପଣ ନିୟୁଜ ପଢନ୍ତି?
ନା ପେପର ଆମର ଆସିନି।
ଓହୋ ମୋର ଆମର ବି ଆସେନି। ମୁଁ ସବୁ ଖବର ଆଉ ଚା ସବୁ ଯୋଉ ନୂଆ ନୂଆ ଚା ମୁଁ ସେଇଗୁଟା ସବୁ ଗୋଟେ ଆପ୍ ଅଛି ଲାଲିଆ ଆପ୍ ଗୋଟେ
ଆଜ୍ଞା।
ସେଇ ନାଲିଆଆପରେ ମୁଁ ସେ ସବୁ ଖବର ଚା ପାଣି ପବନ ସବୁ ସେଇଠୁ ପାଏ।
ଆଜ୍ଞା ଆଜ୍ଞା ତ ସେଥିରେ ଆଜିର କଣ କଣ ଖବର ହେଲାଣି?
ଆଜ୍ଞା ମୁଁ ଆଜିର ତ ଏମିତି କିଛି ଖବର ଏପର୍ଯ୍ୟନ୍ତ ଆସିନାହିଁ। ଏବେ ଗୋଟେ ଖବର ଚାଲିଛି ଯୋଉଟା ଆପଣଙ୍କୁଁ କହୁଛି ଆପଣ ବୁଝିଯାଆନ୍ତୁ ହେଲା? ଗୋଟେ କଣ ଗୋଟେ ଫର୍ଟ ଅ ଛି ସେଠି ସେ ତା ଫିଓନ୍ସି କୁ ବୁଝି ପାରୁଛନ୍ତି?
ଆଜ୍ଞା।
କଣ ଆପଣ ଏତିକି ବୁଝିଯିବା କଥା ଯଦି ଆପଣ ସେ ଖବରଟା ଶୁଣିଥିବେ ତ ସେ ଯୋଉ ଝିଅଟା ସେ ତା ପୁଅ ମାନେ ତା ଫିଓନ୍ସେ କୁ ଆଜ୍ଞା ସେଇଟା କହି ହବନି ଯେହେତୁ ଆଜ୍ଞା ସେଇଟା।
ଓହୋ ସେଇ ଯୋଉ ଏବେ ହେଇଛି। ଘଟଣାଟି ଦୁଃଖଟଣା।
ସେଇଟା ହିଁ ଚାଲିଛି ଏବେ ଆଉ ତ ଏବେ ମୁଁ କିଛି ଖବର ଜାଣି ନାହିଁ। ଫିଲା ସେ ଯୋଉ ଶୋ ଗୋଟେ ଅଛି ସେଇ ବିଷୟରେ ଆସୁଛି। ଇଣ୍ଡିଆ ର କିଛିଟା କ୍ଲିପ୍ସ ମାନେ କିଛି ଖରାପ ହୁଏ ଭଲ ଭଲ ଆଉ।
ଜି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ।
ଆଜ୍ଞା ଆଉ ଏମିତି ତ କିଛି ଏବେ ମାନେ ଖବର ନାହିଁ ମୋ ପାଖରେ। ମାନେ ଆସିନାହିଁ ମୋ ପାଖରେ ସବୁ ଖବର ବହୁତ ଅ ବିଳମ୍ବରେ ଆସେ।
ଛାଡ଼ନ୍ତୁ ଆଉ କଣ କଣ ହିଁ ଆମେ କରିପାରିବା।
ଆଜ୍ଞା କଣ ହିଁ କରିପାରିବ।।
ଆଉ ଆମର ଆପଣଙ୍କର ଯୋଉ ପ୍ରବେଶିକ ପରୀକ୍ଷା ର ପ୍ରସ୍ତୁତି କେତେ କେତେ ବାଟ ଗଲା?
ପ୍ରବେଶିକା ପରୀକ୍ଷା।
ଆଜ୍ଞା ଯୋଉ ଆମର କଣ ହିଁ ତାକୁ କହିବି ଆଉ ତାର ଓଡିଆ ଆଜ୍ଞା।
ସ୍ମାର୍ଟ।
ନା ୟୁ ପି ଏସି।
ଓ। ସେଇଗୁଡା ଆମେ ଫର୍ଷ୍ଟ ଆଟେମ୍ପଟ୍ ରେ କ୍ଲିଅର କରିଦବା ଛୁଆ ବିନା ପ୍ରିପେରେସନ।
ଆଜ୍ଞା ଆଜ୍ଞା ମୁଁ ବୁଝିଗଲି ତା ଆମେ ପ୍ରଥମ ହଁ ଆମେ ତାକୁ
ପ୍ରଥମ ପ୍ରୟାସ ପ୍ରଥମ ପ୍ରୟାସରେ ହିଁ ଆମେ ତାକୁ ଆଜ୍ଞା। ଆଉ କୁହନ୍ତୁ କେମିତି ଚାଲିଛି ଜୀବନ ଯାପନ?
ମୁଁ ଭାବୁଛି ମୁଁ ସେ ଦିଗରେ ଯିବି ନାହିଁ। ମୋର ଅଲଗା ଦିଗରେ ମୁଁ ଯିବି। ପାଠ୍ୟକ୍ରମକୁ ଏଇ ପାଠ୍ୟକ୍ରମକୁ ନେଇ ହିଁ ଆଗକୁ ପଢିବି।
ଆଜ୍ଞା ମତେ ଏବେ ଚିନ୍ତା ହେଲାଣି କି ଯୋଉ ଫୋଥ ଆମର ଯୋଉ ହବ ଇଣ୍ଟରନସିପ ମାନେ ଆମକୁ ବାହାରକୁ ଯିବାକୁ ପଡିବ।
ଆଜ୍ଞା ଆଜ୍ଞା ସେଟା ଆମକୁ ସେ ସେଇ କାର୍ଯ୍ୟକ୍ଷେତ୍ରକୁ ଯାଇକି କର କାର୍ଯ୍ୟ କରିବାକୁ ପଡିବ।
ମାନେ କଣ କାର୍ଯ୍ୟ କରିବାକୁ ପଡିବ?
ଆମ ବରିଷ୍ଠ ଛାତ୍ରମାନେ କରିଛନ୍ତି ତ ଆମେ ବି କରିବା।
ମତେ ତ ଏମୁଠୁ ଡର ଲାଗିଲାଣି କଣ?
ନାଇଁ ନାଇଁ ଡର ନାହିଁ। ପିଲା କରୁଛନ୍ତି ଛାତ୍ର ମାନେ କିଛି ନ ପଢିକି ଯାଇକି ସେଠି କାମ କରି ପକଉଛନ୍ତି। ତା ଆମେ ବି କରିପାରିବା ବିନା ପଇସାରେ ଆଉ।
ମାନେ ଆମେ କିଛି ପଇସା ଦବାକୁ ପଡିବନି। ଆମକୁ ପଇସାକୁ ଦବାକୁ ପଡିବନି। ପଡିବ ଏବେ ବା କିଛି ହେଇଯାଇଛି ସେମିତି କି କିଛି ପଇସା ଦେବାକୁ ପଡିବନି ସେବେ ଏଚ୍ ଓ ଡି ସାର କହୁଥିଲେ।
ଅ ତାହେଲେ ହେଇଥିବ ମାଗଣାରେ ଆମେ କରିପାରିବା ଆଉ।
କହିଲେ କି ଏବେ ଗମେଣ୍ଟ କରି ଦେ ସରି କହିଥିଲି ଭୁଲ ରେ କି ଏବେ ମାନେ କରିଦେଇଛନ୍ତି ସେମାନେ କି ଆଉ ପଇସା ଦବାକୁ ପଡ଼ିବନି ଏବେ ମାନେ ସେମିତି ହେଇଯିବ ମାଗଣାରେ।
ହେଇଥିବ ମୋର କିନ୍ତୁ ଭାରି ଅ ମନର ଇଛା ଅଛି କି ମତେ କିପରି ସେଠାରୁ ପଇସା ମିଳୁ। ସେଭଳିଆ ବି କରନ୍ତି ନା?
ଆଜ୍ଞା ଆଜ୍ଞା ଆଜ୍ଞା ପେଡ୍ ଇଣ୍ଟରନ୍ଣସିପ୍।
ଆଜ୍ଞା ତ ମତେ ସେଇଗୁଡ଼ିକ କରିବାର ଅଛି ମୋର ଭାରି ଇଚ୍ଛା।
ମତେ ବି ଭାରି ଇଚ୍ଛା ତା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ।
ଆଜ୍ଞା ଆଉ ଆମେ ନା କରୁଛୁ ପରି ନା କରୁଛୁ ଶ୍ରମ ଆମେ କରୁଛୁ ଭ୍ରମଣ।
ପରିିବ୍ରମଣ।
ବର୍ତ୍ତମାନ ସେତେ ଚିନ୍ତା ନବା ଜମା ଦରକାର ହିଁ ନାହିଁ। ଆମକୁ ବାସ୍ ଗୋଟିଏ ପରିବାର ଅଛି ଆମର ସେଇ କାର୍ଯ୍ୟକ୍ରମଟି। ତାପରେ କଉଠି? ନିଜ କରିଦବା କାର୍ଯ୍ୟକ୍ରମ-ମ କଣ ସବୁବେଳେ କଣ ପଇସା ମିଳିବାଟି ଜରୁରୀ?
ଆଜ୍ଞା ସେଇଆ ବି ଠିକ୍।
ଆଗକୁ ବଢ଼ିଲେ ଗଲା କିପରି ଭା ଆମେ ଏହି ପା ଠ୍ୟକ୍ରମଟିକୁ ସମ୍ପୂର୍ଣ୍ଣ କରିବା ସମାପ୍ତ କରିବା।
ଆଜ୍ଞା।
ମୁଁ ବେଳେ ବଳେ ଭାବେ ଆମେ ଯୋଉ ଆମର ବିଦାୟ ବିଦାୟ ଅ ପର୍ବକୁ ଆମେ ଯୋଉ ଯାଇଥିଲେ ଆମ ବଡ଼ ଭାଇ ଭଉଣୀ ମାନଙ୍କ ନୃତ୍ୟ ପରିଦର୍ଶଣ କରିଥିଲେ ସେଠାରେ ସେମାନଙ୍କୁ ପା ମୋ ମନ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲା ମୁଁ ମର ଜଣେ ସାଙ୍ଗ ଆପଣ ତାଙ୍କୁ ଚିହ୍ନିଥିବେ
ଆଜ୍ଞା ଆଜ୍ଞା ଆପଣ ବହୁତ କାନ୍ଦୁଥିଲେ ଆଜ୍ଞା।
ତ ତାଙ୍କର ମୋର ବି ଟିକେ କ୍ରନ୍ଦନ କରିଥିଲୁ ବଡ଼ ଭାଇଙ୍କ ସହ ଟିକେ ମିଶି।
ଆଜ୍ଞା ଆପଣ ଭାବୁକ ଟିକେ ହେଇଯାଇଥିଲେ।
ହଁ। କିନ୍ତୁ ଏମିତି କାନ୍ଦିବା କଥା ଆକଚୁୱାଲି ସରି ଅ -ଯଥାର୍ଥ ଭାବେ ଆମକୁ କାନ୍ଦିବା କଥା।
କାନ୍ଦ କାନ୍ଦ ଟିକେ ଆଜ୍ଞା ଆଜ୍ଞା।
ଆଜ୍ଞା।
ତ ମ ତ ଆମେ ସେଇଠୁ ଚାଲି ଚାଲି ଆସୁଥିବା ସମୟରେ ଆମକୁ ଆମେ ନା ଆଉ ଆଉ ଜଣେ ଦୂରବନ୍ଧୁ ଯିଏ ବାହାରେ ଅଛନ୍ତି।
ଆଜ୍ଞା।
ନା ତାଙ୍କ ଜାଣିପାରୁଥିବେ।
ଆଜ୍ଞା ଆଜ୍ଞା।
ଯିଏ ବର୍ତ୍ତମାନ ଆସିବ ଆସିନାହାନ୍ତି ବିଶ୍ବବିଦ୍ୟାଳୟ ଆଜ୍ଞା ଆଜ୍ଞା। ତ ସିଏ ମୁଁ ଆଉ ମୋ ସିଏ ସଖା ଆମେ ତିନି ଯାଉଛୁ ଚାଲି ଚାଲି ଯାଉଛୁ ପା ଆପଣ ମାନେ ତ ପଳେଇଲେ। ଗାଡ଼ି ରେ
ଏଇଟା କେବେର ଘଟଣା?
ସେଇ ବିଧାୟ ସ ପର୍ବ ସରିବା ତ ଚୋ ଯେଉ ବାହାହେଲୁ ହଁ ତ ଆମେ ଚାଲି ଚାଲି ଯାଉଥିଲୁ। କୁ--କା ଆମର ଜଳ ପ୍ରବାହ ସା ସାଇଡ ରେ ଚାଲି ଆମେ ସେଠି ଭାବୁଥିଲୁ। କି ଆମେ ମାନେ ଏତେ କନ୍ଦନ କଲେ ଆମର ବିଦାୟ ଅବସ୍। ସମୟରେ ଆମର କେମିତି ଅବସ୍ଥା ହବ ଆମ ବିଧାୟକ୍।
ଆଜ୍ଞା ମୁଁ ବି ଭାବୁଥିଲି ସେଇ ଟାଇମରେ ମୁଁ କାଲ୍
ଆମକୁ ତ ମାନେ ବିଚ୍ଛାଳିଆ ଭଳିଆ ଲାଗିବ ଆମକୁ ତ ପୁରା ମାନେ! ଯେମିତି ଲାଗିବ ଝିଅ ଦି ଜଣ ବିକ୍। ଭାଇ ଯାଉଛି ସେମ୍ତି ଲାଗିବ ତା ଠାରୁ ଖ ଖରାପ ଲାଗିବ।
ଆଜ୍ଞା କାରଣ ଆମେ ବହୁତ୍ ଜଲଦି ହିଁ ମିଶି ଯାଇଛେ ଆଉ ଆମକୁ ଏବେ ଏତେ ବର୍ଷ ରେ ଏରଖ୍।
ସମ୍ପର୍କରେ ଗଭୀର ହୁଏ ହୋଇ ହୋଇ ଯାଉ ଯାଉଛି।
ଆଜ୍ଞା ଶୁଣୁନାହାନ୍ତି ମତେ ଟିକେ ଯିବାର ଅଛି ତ ମୁଁ ଆପଣଙ୍କ ସହିତ କେବେ ଆଉ କେବେ କଥା ହଉଛି।
ଆଜ୍ଞା
ମୁଁ କହିଲି ମତେ ଟିକେ ଯିବାର ଅଛି ତମ ଅନ୍ୟ କେବେ ଆପଣଙ୍କ ସହିତ କଥା ହଉଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ ଶୁ ଶୁଭ ସକାଳ।
ଶୁଭ ସକାଳ।
ଆଜ୍ଞା